ହ୍ୟାଲୋ ଆଉ କଣ କରୁଥିଲ?
ଏଇ ଖାଉଥିଲି ଆଉ ଖାଇକି ଆସିଲି ଆଉ କଣ କରୁଛ ତମେ?
ହଁ ମୁଁ ଖାଇକି ଏଠିିକେ ମୋ ମ୍ୟାଡମ ଜଣେ ଫୋନ କରିଥିଲେ ଯେ ମୁଁ କଥା ହଉଛି ଘଣ୍ଟାଟେ ହେଲାଣି ଆଉ।
ଓହୋ କଣ ଖାଇଲ?
ମୁଁ ଖାଇଲି ରୁଟି ଆଉ କାଙ୍କଣ ଆଳୁ ଭଜା। ତାପରେ ଆମର ଆଜି ଗୋଟେ ମୁଗର ମାନେ ପକୋଡି ହେଇଥିଲା। ସେଇଟା ବି ହେଇଥିଲା ତାପରେ ଅଟ ରେ ମୋମୋ ବନେଇଥିଲେ ଛୁଆମାନେ। ମଇଦା ମୋମୋ ଖାଉନାହାନ୍ତି ବୋଲି ଅଟା ମୋମୋ। ସେଇଟା ଗୋଟେ ପିସ୍ ଖାଇଥିଲି ତମେ କଣ ଖାଇଛ?
ମୁଁ ଖାଇଥିଲି ରୁଟି ଆଉ ସୋୟାବିିନ।
ହୁଁ ବଢିଆ ଖାଇବା ମୋର ମୋର ତ ରୁଟି ପ୍ରିୟ ମୁଁ ରୁଟି ଆଉ ସେ ଭଜା ଖାଇଥିଲି। ତ ଏମାନେ ଯୋଉ ଲେଟ ରେ କଲେ ଖାଇବା ବନେଇଲି ମୁଁ କହିଲି ହଉ ମୋତେ ବାଧ୍ୟ କଲେ ମୁଁ ହେଉ ଗୋଟେ ଗୋଟେ ଚାଖିବା। ସେଇ ମୁଗ ପକୁଡି ଆଉ ମୋମୋ ବି ବନେଇଥିଲେ। ମୁଁ କହିଲେ ହଉ ଗୋଟେ ଗୋଟେ ଖାଇବା ଆଉ ହୁଁ। ଆଉ ଯୋଉ କଣ କହିଲ? କାଲି ମୁଁ ଟିକେ ହସ୍ପିଟାଲ ଯିବି ତମେ ମୋ ସହିତ ଟିକେ ଯିବ?
ହଁ କେତେବେଳେ କହୁନ?
ଏଇ କାଲି ସକାଳ ନଅଟା ସାଢ଼େ ନଅଟା ବେଳକୁ ଯିବା।
ହଉ ହଉ ଯିବା ଆଉ।
ଯୋଉ ଇଞ୍ଜେକ୍ସନ ଯୋଉଠି ଦିଅନ୍ତି ସେଇଟା ନଅଟା ରୁ ବାରଟା ପର୍ଯ୍ୟନ୍ତ ଖୋଲା। ତା ପୂର୍ବରୁ କାହିଁକି ଯିବା ଆମେ ଅପେକ୍ଷା ଦେହ ଭଲ ନାହିଁ କଣ ସେ ଯୋଉ ପରା ଗୋଟେ ଏ ବିଲେଇ ଗୋ ଆମର ଗୋଟେ ବିଲେଇଟେ ଅଛି। ସେ ବିଲେଇ ଟା ତାଜା ଉପରେ ଯାଇକି କଣ ଏବେ ଶୋଉଛି ତାକୁ ତଳେ ଯୋଉ ମୁଁ ଟେବୁଲ ଫ୍ୟାନ୍ ଲଗେଇ ଦଉଛି ବୋଲି ତାକୁ ଶୀତ ଲାଗୁଛି ସେ ଯାଇ ତାଜା ଉପରେ ଶୋଉଛି ମୁଁ ଶୋଇଥିଲି ସେ କଣ କଲା ଉପରୁ ତାଜା ଉପରୁ ଖଟ ଉପରକୁ ଡେଇଁଲା ସେ ମୋ ହାତ ଉପରେ ଡେଇଁଲା। ତା ନଖରେ ମୋ ହାତ ଟା ଚିରି ହେଇଯାଇଛି।
ଓହୋ।
ତ ଚିରି ହେଇଯାଇଛି ନା ମତେ ଇଞ୍ଜେସ ନବାକୁ ପଡିବ ନହେଲେ ଜଳାନ୍ତକ ରୋଗ ମାନେ ଡକ୍ଟର କହୁଛନ୍ତି ଯଦି କି ବି ଟିଓର ବି ହେଇଥିବ ବ୍ଲଡ଼୍ ଆସିଥିବ ତାହେଲେ ତୁମେ ନେବା ପାଇଁ ମାନେ ବାଧ୍ୟ। ହ।
ହଁ ହଉ ଯିବା ଆଉ ମତେ କଲ୍ କରିବ ଯିବା ଆଉ।
ହୁଁ ହୁଁ ସେଇଠି ଯିବା ଆଉ ଟିକେ ଟେଷ୍ଟ ବି ମୋର ଟିକେ ଅଛି ଟିକେ ଆଉ ଦି ତିନି ପ୍ରକାର ଟେଷ୍ଟ ଏକାଥ ଟିକେ କରିଦବା ଆଉ ସକାଳେ ମୁଁ ଖାଲି ପେଟରେ ପଳେଇବି।
ହଁ ହଁ ହଁ।
ଏକାଥରେ କରିଦବା ଟିକେ ଆଉ ଦେହ ବି ବି ଜମା ଭଲ ଭଲ ଲାଗୁନି କାହିଁକି ତ ସେଥିପାଇଁ।
ହଁ ତାପରେ ବି ଏବେ ଯୋଉ ସିଜନ ମାନେ ଏମତି ବର୍ଷା ଯୋଉ ଲାଗିକି ରହିଲା ଆ ଥଣ୍ଡା ଦେହ ହେଇଯାଉଚି ଆଉ।
ହଁ ଥଣ୍ଡା ହେଇଯାଉଚି ବା ସିଏ କଣ ହଉଚି କହିଲ ଯଉ ମୁଁ ଆସୁଥିଲି ସେଦିନ ରେନକୋଟ୍ ନେଇନଥିଲି ମୁଁ ଜାଣିନି ମାନେ ହଟାତ୍ ବର୍ଷା ହବ ବୋଲି।
ଓହୋ।
ତ ବର୍ଷାରେ ଭିଜି ଭିଜି ଗୋଟେ ଘଣ୍ଟା ମାନେ ପୁରା ଗାଡି ଚଲେଇକି ଆସିଲି। ପୁରା ଭିଜି ଭିଜିିକି ଖାଲି ହେଲମେଟ୍ ଥିଲା ବୋଲି ମୁଣ୍ଡ ଓଦା ହେଲାନି ତ ଆଉ ନହେଲେ ତାପରେ ପୁରା ମାନେ ଓଦା ଗୋଟା ସୁଧା ଓଦା। ତାପରେ କଉଠି ବି ଛିଡା ହବା ପାଇଁ ମୁଁ ଯଉ ରୋଡ୍ ରେ ଆସୁଥିଲି ସେଠି ଦି ସାଇଡ୍ କେବଳ ଗଛ। ଆଉ କୌଣସି ଘ ଘର ନାହିଁ ଘର ଯଦି ଥାଆନ୍ତା ମୁଁ ଠିଆ ହେଇଯାଇଥାନ୍ତି ତାପରେ କିଛି ବାଟ ଆସିଚି ଗୋଟ୍ ଗୋଟେ ଘର ବି ପଡିଲା ମାନେ ଚାଳ ଘର ମୁଁ ଯାଇ ଠିଆ ହେଲି ତାପରେ ବର୍ଷା ଟା ଏତେ ଲାଗିକି ରହିଲା ଯେମିତି କି ଛାଡିବନି। ଆଉ ସନ୍ଧ୍ୟା ବି ହେଇ ଆସିଥିଲା ଉଁ- ପଳେଇ ଆସିଲି ଆଉ।
ଓହୋ ଓଦା ହେଇଯାଇଥିବ ଟୋଟାଲ୍ ପୁରା ଆଉ।
ହଁ ପୁରା ଓଦା ହେଇଯାଇଚି ମତେ ଥଣ୍ଡା ଥଣ୍ଡା ଲାଗୁଚି ମାନେ ଦେହ ଟା ଭଲ ଲାଗୁନି ତାପରେ ଗ୍ୟାସ୍ ବି ହେଇଯାଇଚି ଟିକ୍ କେବି ମୁଁ ମାନେ ଆର ବି ଏସ୍ ଟା ଟିକେ ଟେଷ୍ଟ୍ କରିବି ତାପରେ ହିମୋଗ୍ଲୋବନ୍ ଟା ଟିକେ କାଇଁ ମୁଣ୍ଡ ବି ବୁଲଉଚି କାଳେ ବି ପି ଲୋ ହେଇଯାଇଥିବ। ସେଇଟା ବି ଟିକେ ହିମୋଗ୍ଲୋବନ୍ ଟା ଟିକେ କରିବି ଆଉ।
ହଉ।
ଆଉ ତମ ତାପରେ ବାବା ଆଉ ମାମା କଣ କରୁଚନ୍ତି?
ଆଉ ସେଇ- ସେଇଠି ମା ସିଏ ଆରେ ସେଇଠି କଣ ଖାଉଥିଲା ନା କଣ ଆଉ ବାବା ଆସିନାହାନ୍ତି ଆଉ।
ଓ ହୋ ହୋ। ଆଉ ତାପରେ ଖାଇବା ତମର ତ ଲେଟ୍ ହୁଏ ଆଉ ନା।
ହଁ। ଲେଟ୍ ରେ ବେଳେ ବେଳେ ଖାଇଦେଉ ଆଉ ତାପରେ ବି କଣ ହଉଚି କହିଲେ ଟି ଟିକେ ବର୍ଷା ପବନ ହେଲା ବେଳକୁ କରେଣ୍ଟ୍ ପଳଉଚି।
ଆଚ୍ଛା ତମର ଏବେ କରେଣ୍ଟ୍ ନାହିଁ?
ନାଇଁ ନାଇଁ ଏବେ ଜଷ୍ଟ୍ ଆସିଲା ନଥିଲା।
ଓହୋ ନଥିଲେ ତ ଜମା ମାନେ ଭାରି କଷ୍ଟ ସତରେ।
ହଁ ଅନ୍ଧାରରେ ଇଚ୍ଛା ହବନି କିଛି କରିବାକୁ।
ନା- ନା ଠିକ୍ କଥା ଯଦି କରେଣ୍ଟ୍ ନାହିଁ ତାହେଲେ କୌଣସି ଆଗ୍ରହ କମିଯାଏ ସବୁ ଜିନିଷରେ।
ହଁ।
ଆଉ ଏଇ ହଉଚି କଥା ଆଉ। ଆଉ କରେଣ୍ଟ୍ ବି ନଥିଲେ ଦେଖ ଏବେ କଣ ଆମେ ଆଉ ପାଇପ୍ ବି କେ ଟ୍ୟୁବଲ୍ କେହି ମାରୁନେ। ସମସ୍ତଙ୍କର ଅଭ୍ୟାସ୍ ହେଇଗଲାଣି ଟ୍ୟାପ୍ ରେ ଚଳିବା ତ ପାଣି କରେଣ୍ଟ୍ ନ ଥିଲେ ତ ପାଣି ଓ ଟାଙ୍କିକି ଯିବନି ତମେ କେମିତି ଭାରି ଅସୁବିଧା।
ନାଇଁ ଆମର କଣ କହିଲ ଆମର ଯଉ ପାଇପ୍ ଟା ଯଉଟା ଆମର ଘର ଭିତ୍ ଭିତରେ ହେଇଯାଇଚି ହେଲା ମାନେ ଆମ ବାଥରୁମ୍ ଯଉ ବନା ହେଇଚି ତାରି ଭିତ୍ ଭିତରେ ହିଁ ରହିଯାଇଛି ଟ୍ୟୁବଲ ଟା ତ ଆଉ କିଛି ଏତେ ଅସୁବିଧା ହଉନି।
ହଁ ହଁ ତାପରେ ତମେ ବି ଆମେ କଣ ବର୍ଷା ହେଲେ ଆମେ ବାହାରକୁ ଯିବେ ଯାଇକି ଓଦା ହବାକୁ ପଡିବ କିନ୍ତୁ
ହଁ ହଁ ନାଇଁ ଆମର ଭିତରେ ହେଇଯାଇଛି ସୁବିଧା ଆଉ।
ହଁ ହଁ ଭଲ ଏଇଟା ଗୋଟେ ବଢିଆ ଆଇଡିଆ କିନ୍ତୁ କରିଛନ୍ତି। ଆଉ ପାଣି ଟା ବି ଥଣ୍ଡା ଲାଗୁଥିବ ନା?
ହଁ ପୁରା ଥଣ୍ଡା ମାନେ ଗରମ ଦିନେ ଆଉ ଫ୍ରିଜ ପାଣି ଆମେ ପିଇଉନୁ।
ହଁ ହଁ ସିଏ ତ ପୁରା ବଢିଆ ଟ୍ୟୁବେଲ ପାଣି ବଢିଆ ବାହାରୁଥିବ ଆଉ ନା?
ହଁ
ଆମର ଜାଣିଛ ନା ଆମର ତ ଏପଟେ ଆମେ ମାନେ ଯଦି ବି କରେଣ୍ଟ ବି ତିନି ଚାରି ମାସ ବି ନ ଆସିଲେ ବି ଆମର ଟ୍ୟୁବୱେଲ୍ ମାରିକି ଆମେ ପାଣି ବାହାର କରିପାରିବା। କିନ୍ତୁ ଆମ ଯୋଉ ମାନେ ଦିଦି ଯୋଉ ବାହା ହେଇଛନ୍ତି ଢେଙ୍କାନାଳ। ତାଙ୍କର ତ ଟ୍ୟୁୱେଲ୍ ନାହିଁ ହେଲା। ତାଙ୍କର କୂଅ ମାନେ ବାମ୍ଫି ପୁରା ବଡ ବଡ ବାମ୍ଫି। ସେଇଥିରୁ ସେମାନେ କଣ କରିବେ ମାନେ ଗରା କିମ୍ବା ବାଲ୍ଟି ରେ ସବୁ ପାଣି କାଢିବେ। କାଢିକି ସେମାନେ ବ୍ୟବହାର କରିବେ ପିଇବା ପାଇଁ ଆମକୁ କିନ୍ ତୁ ମାନେ ଅବାଗିଆ ଲାଗିବ ସେ ପାଣି କେମିତି ପିଇବୁ। ଭଲ ଲାଗିବନି ସେମାନେ ବାଧ୍ୟ ହେବେ ନା ବା ସେଆକୁ ବ୍ୟବହାର କରିବା ପାଇଁ
ହଁ
ବୋରିଂ ତ ଇଏ ତ କିଛି ବି ନାହିଁ ଅପ୍ସନ୍ ନାହିଁ କିଛି ବାଧ୍ୟ ପାଣି ସେଥିରୁ କାଢିକି ଚଳିବେ। ସେମାନେ ଆମ ଏପଟେ ତ ଆଉ କୂଅ ହିଁ ନାହିଁ ତମେ କୂଅ ଦେଖିଛ ନା ଦେଖିନ
ହଁ ହଁ ଦେଖିଛି ସେ ଆ କଟକ ଆଡେ ଗୋଟେ ମାମୁଁ ଘର ସେଠି ତାଙ୍କ ଘରେ ଅଛି ଦେଖିଥିଲି। ଆଉ ଆମର ତ ଇଆଡେ କାହାର ମୁଁ ଏତେ କାଇଁ ଦେଖିନି ତ
ହଁ କୂଅ ବା ସବୁ ପୋତା ହେଇଗଲାଣି।
ହଁ
ଆଗୁରୁ ଜଣେ ଜଣେ ରାଗିକି ବି ଡେଇଁ ପଡୁଥିଲେ କୂଅ ଭିତରୁକ। ମରିବା ପାଇଁ ତ ଏବେ ବି ସେଗୁଡ଼ା ତ ଆଉ କୂଅର ଯଉ ପାଣି ଯେହେତୁ ଆଉ ସମସ୍ତେ ବ୍ୟବହାର ନ କଲେ। ସେ ସବୁ ମାନେ ସବୁ ଅଳିଆ ସବୁ ପଡ଼ିକି ସେ ସବୁ ନଷ୍ଟ ହେଇଗଲା। କଣ ତାକୁ ପୋତି ଦେଲେ ଏମିତି ଛୋଟ୍। ଟ ଛୁଆ କିଏ ପଡିଯିବେ ଜାଣିନଥିବେ ସେଠି କୂଅ ଅଛି ବୋଲି। ତ ପଡିଯିବେ ନା ସେଥିପାଇଁ ପୋତିଦେଲେ ତାପରେ କୂଅ ବି ହୁଁ ହୁଁ ହୁଁ ଖୋଲା ହେଇ ରହିକି ଏମିତି ନା
ହଁ
ସେଇଆ ଆଉ ତାପରେ ପାଣି ବି ଏବେବି ଗମେଣ୍ଟ ଯୋଉ ପୁରା ଘର ପାଖକୁ ସପ୍ଲାଏ କଲାଣି ପାଇପ୍ ଲାଇନ୍ କାମ ଚାଲି ନଥିଲା ହଁ।
ହଁ ହଁ
ତ ସେଗୁଡା ସବୁ ଯଉ କରିଦେଲା। ତ ଆଉରି ଲୋକ ବି ମାନେ ପୁରା ସୁଖିଆଦି ହେଇଗଲେ।
ହଁ ସେପାଣି ଆସିଲେ ଆଉ ପୁରା ତାକୁ ସବୁ ଅନେଇକି ବସିବେ।
ହୁଁ ହୁଁ ହୁଁ ତାକୁ ଅନେଇକି ବସିବେ ଆଉ କେହିବି ଆଉ ମାନେ ଆଉ ହଁମ୍ ମାନେ ପାଣିରବି ଦେଖିବ ତମେ ସେ ବହୁତ୍ ନଷ୍ଟବି କରିବେ। ଅତି ପାଖ ହୁଁ। କଷ୍ଟ କରିବାକୁ ପଡ଼ିବନି ସେମାନେ ମନ ଇଚ୍ଛା ବ୍ୟବହାର କରିକି ନଷ୍ଟ କରିବେ ଆଉ।
ହଁ।
ଆମରବି ଆସିଚି ଆମର ଦାଣ୍ଡ ପଟକୁ ଆସିପାରିନି ବାରିପଟେ ଆସିଚି ଗୋଟେ କନେକ୍ସନ।
ଓହୋ।
ଦେଇଚୁ ମୁଁ ଜାଣିକି ଏଇଥିପାଇଁ ଦେଲି ଆମର ସେଠି ଫସଲ ଲାଗିଚିତ ହଁ। ଏବେ ବର୍ଷା ଦିନ ସିନା ପାଣି ଦବାକୁ ପଡ଼ିବନି କିନ୍ତୁ ଖରା ହେଲେ ତବହୁତ୍ ବାଟରୁ ପାଣି ବୁହାଇବାକୁ ପଡ଼େ ମୁଁ ବାଲ୍ଟିରେ ନେଇକି ଦିଏ
ହଁ ତମେ ଏକ୍ସଟ୍ରା ପାଇପ୍ ମାନେ କନେକ୍ଟ କରୁଥିବନା?
ହଁ ଏକ୍ସଟ୍ରା ପାଇପ୍ କନେକ୍ଟ କଣ ଯୋଉ ଆମର ଯୋଉ ଡେଲିଭରି ପାଇପ୍ ଯୋଉ ରଖିଚୁ ଏକ୍ସଟ୍ରା ଗୋଟେ ସେଇଟା ମାନେ ପୁରା ଶେଷ ବାରିକି ଆମର ପାଏନି ତଯୋଉ ପର୍ଯ୍ୟନ୍ତ ପାଉଚି ମଟରରେ କନେକ୍ସନ ଦେଇକି ମୁ ଯୋଉ ପର୍ଯ୍ୟନ୍ତ ପାଉଚି ସେଇ ଯାଏ ନେଇଯାଇଚି ପାଇପ୍ ତସେଇଠି ଦିଟା ବାଲ୍ଟି ରଖିଚି ଗୋଟେ ବାଲ୍ଟିରେ ମାନେ ଭରୁଥିବି ପାଇପ୍ ଟା ପକେଇ ଭରି ହଉ ଥିବ ମୁଁ ଆଉ ଗୋଟେ ବାଲ୍ଟି ନେଇ ମାନେ ଦେଇକି ଆସିବି ଗଛରେ ତାପରେ ପୁଣି ଏବାଲ୍ଟି ସେଭରି ହେଇଯାଇଥିବ ଆକୁ ଥୋଇବି ତାସେଇଟା ନେବି ଏମିତି କରିକି ଦଉଚି ଆଉ।
ହଁ।
ହୁଁ ତାପରେ ଏବେବି କାହିଁକି ମାନେ ଆଗ ଅପେକ୍ଷା ଆମର ମାନେ ହେ କ ଫସଲ ଆଗରୁ ବହୁତ୍ ହଉଥିଲା ଏବେ ମୁଁ ଏତେ ଆଉ କରିପାରୁନି ଗୋଟେ ଲୋକକୁ କରିବାକୁ ପଡ଼ୁଚି ତାପରେ ଯୋଉ ବାଡ଼ଟାବି ଯୋଉ ବୁଜିଥିଲୁ ସେ ଟ୍ରାକ୍ଟର ପଶିକି ତାକୁ ଭାଙ୍ଗିଦେଲାଯେ ମତେ ଆଉ ଏବେ ଏତେ ବର୍ଷା ହେଲାଣି ପାଞ୍ଚ ଛଅ ଦିନ ହେଲାଣି ମାନେ ବାରି ପୁରା କାଦୁଅ ହେଇଯାଇଚି ଆଉ ଲୋକ ଏବେ କେହି ମିଳିବେନି ବାଡ଼ ପୋତିବା ପାଇଁ ମାନେ ବୁଝିବା ପାଇଁ ଆଉ ଗାଈ ଫାଇ ସବୁ ଖାଇ ଦଉଚନ୍ତି ପୋଇବି ବହୁତ୍ ଲାଗିଥିଲା ସେ ଗାଈକି ଫିଟେଇ ଦେଇ ଥିଲେ ଗାଁ ଲୋକ ସିଏ ଆସିକି ଖାଇ ଦେଇଚି ପୋଇ ବହୁତ୍ ଖାଇ ଦେଇଚି। ଆଉ କଣ କହିବ?
ହଁ ଆଉ କଁ ବାରତ ବୂଜା ହେଇନି ଆଉ।
ହଁ ଆଉ ତମ ବାରିରେ ସବୁ କଣ ଲାଗିଚି ଏଯୋଉ ବର୍ଷା ଦିନିଆ କିଛି ଫସଲ
ନାଇଁ ଆଗରୁ ଲା ଏବେ ବୋଧେ ଲାଗିଚିକି କଣ ଜହ୍ନି କାକୁଡ଼ି ତଲାଗେ ଆଉ ବର୍ଷା ଦିନେ ଆଉ।
ହଁ ଭଲ ଫଳ ହୁଏ?
ହଁ ହୁଏ।
ଆଉ ତମେ ତ କୁମାର ପୂର୍ଣ୍ଣିମା ନେ ମାନେ କରୁଥିବ ସେତବେଳେ ଆଉ। ତମର ଫଳ ହେଇଥିଲେ ଜହ୍ନି କାକୁଡ଼ିନା ଆଞ୍ଜଳି ଟେକା ତମର ହୁଏନି।
ହଁ ହୁଏ ନା।
ହଁ ହଁ ତମେ କେତେଟା ରାତିରେ ଉଠ?
ଏଇ ତିନିଟା।
ହୁଁ ହୁଁ ହୁଁ, ଆଉ କିଏ ଭଉଣୀ ମାନେ ଅଛନ୍ତି ନା ଏକା?
ହଁ ନାଇଁ ଭଉଣୀ ଅଛି ତାର ମୋର ଉଠୁ ଆଉ।
ଓହୋଃ, ପୁଣି ସନ୍ଧ୍ୟା ବେଳେ ସେଇଠି ପୂଜା କର?
ହଁ, ପୁଣି ସନ୍ଧ୍ୟା ବେଳେ ଚଉଁରା ପାଖରେ ଯାଇକି ପୂଜା କରୁ, ନନା ଆସନ୍ତି।
ହୁଁ, ତାପରେ ଚାନ୍ଦ, ଚାନ୍ଦ ନେଇ କୋଉଠି ପୋଖରୀ ଅଛି?
ହଁ, ପୋଖରୀ ଅଛି ବଡ଼ ପୋଖରୀ ଅଛି ସେଇଠି ହିଁ ପକାଉ।
କୋଉଠି ତମ ଗାଁ ଆରମ୍ଭରୁ ନା ପୁରା ଆଉ ଶେଷ ଆଡକୁ ତ
ନାଇଁ ନାଇଁ ଆମ ଗାଁ ମାନେ ଆମରି ନିଜ ପୋଖରୀ ଅଛି ବାରିଆଡେ।
ଆଚ୍ଛା ଆଚ୍ଛା, ଆଉ ତାହେଲେ ତମେ ବାରି ପଟକୁ ଯାଅ ନା? ଓହୋଃ ହୋଃ। ଆଉ ସେଇଠି ଚାନ୍ଦ ଭସେଇକି ଇଏ ଖାଉ ଖାଇକି ଆସୁଥିବ ଆଉ ନା?
ହଁ ହଁ, ବହୁତ ବଡ଼ ପୋଖରୀ ଟା।
ଆଚ୍ଛା ଆଚ୍ଛା। ଆଉ ଖେଳ ସବୁ, ଦାଣ୍ଡ ପଟେ ଖେଳ?
ଉ ହଁ, ଖେଳୁ ଆଉ ଚୋର ପୋଲିସ ଖେଳୁ। ଆହୁରି କେତେ ଖେଳ ଖେଳୁ ସବୁ।
ଅହଁ ହଁ, ହଁ ସେଇଟା ତମର ବି ମାନେ ଗାଡ଼ି ସେ ପଟେ ବହୁତ ଯିବା ଆସିବା। ତମେ ରାସ୍ତାରେ ଟିକେ ମାନେ କେୟାରଫୁଲି ଖେଳିବାକୁ ପଡୁଥିବ ନା?
ହଁ ହଁ, ଆଉ ପାଳଭୂତ ବି ହୁଅନ୍ତି ପତର ପିନ୍ଧିକି।
ହଁ ହଁ, ପତ୍ର ପିନ୍ଧିକି ହଁ ‌ ଆଉ ଡରେଇକିରି ମାନେ ଚୁଟି ଫୁଟି ଲଗେଇକି ବି ଜଣେ ଜଣେ ବୁଢୀ ହେଇକି ସେମିତି ବି ଡରାନ୍ତି।
ହଁ।
ସେ ଭଲ ଲାଗେ ବଢ଼ିଆ ଲାଗେ। ଆଉ କାଳିକା ବି ହୁଏନି ଗୋଟେ ଗୋଟେ ଗାଁରେ? କାଳିକା ବି ହୁଏ। କାଳିକା ବଢ଼ିଆ ଲାଗେ ଦେଖିବା ପାଇଁ।
ହଁ ମୁଁ ହଁ ମୁଁ ଆମ ଗାଁରେ ତ ହୁଏନି। କିନ୍ତୁ ମୋ ମାମୁଁ ଘର ଗାଁ